ହାଲୋ। ହଁ ଅପା କଣ କରୁଛ?
ଅଇ ଚା ପିଉଥିଲି।
ଅହ।
ଚା ପିଇକି ରୋଷେଇ ଭାତ ବସେଇଛି।
ହାଁ।
ପାଣି ବସେଇଛି ଚାଉଳ ପକେଇବି। ତାପରେ ଅଟା ଚକଟିି ରୁଟି କରିବି। ତାପରେ କଣ ତରକାରୀ କରିବି। ଆଉ ତମର ରୋଷେଇ ହେଲେ ନା ନାଇଁ ତମର ଭାତ ବସେ ଖାଲି ନାଇଁ ରୁଟି। ହ୍ୟାଲୋ ହ୍ୟାଲୋ।
ହଁ।
ହଁ।
ଓହୋ। ହାଁ। ଆହା। ହଁ।
ଦ।